ହାଲୋ, ହାଲୋ, ହଁ ମା ଜୟେଗୁରୁ।
ଜୟେଗୁରୁ, ଜୟଗୁରୁ।
ଆଉ କଣ କରୁଥିଲେ? ବସିଥିଲି ଏଠି ବର୍ଷା ଟିକେ ହଉଛି ତ।
ବର୍ଷା ହଉଛି, ହଁ, ହଁ। ଆଉ କାଲି ଏପଟେ ହଉଥିଲା ଆଉ ଆଜି ଆପଣଙ୍କ ଘର ପଟେ ହଉଚି।
ମୋ ଆବାଜ୍ ଶୁଭୁଛି ତ ମା?
ହଁ ହଁ କାଲି ଏପଟେ ହଉଥିଲା, ଆଉ ଆଜି ଆପଣଙ୍କ ଘରପ ଟେ ହଉଛି ଆଉ।
ଟିକିଏ ଯାହା ହଉ ଠାକୁରଙ୍କ ଦୟାରୁ ଆମେ ଧବଳେଶ୍ୱରରୁ ପଳେଇ ଆସିଛୁ ମା।
ହଁ ଆଉ କୁହନ୍ତୁ ତାଙ୍କର ଠାକୁରଙ୍କର ମହିମା କେତେ? ହୁଁ କେତେଟାରେ ଗଲେ କେତେଟାରେ ଆସିଲେ?
ହଁ ଆସିଲୁ ଆମେ ଏ ଆଟ୍ଟା ପନ୍ଦରରେ ଏଠୁ ବାହାରିଲୁ ବାହାରିକି ପହଞ୍ଚିକି ସେଠି ଭୋଗରାଗ କରି ତାପରେ ଆସି ପୁଣି ଟିକେ ବୁଲାବୁଲି ଟିକେ କଲୁ ନଦୀକି ଗଲୁ। ଗୋଡ ହାତ ଧୋଇ ଧୋଇକି ଆସିଲୁ ଆଉ।
ଓହୋ ଆଉ ହେଥି ନା ଜଳିଖିଆ କଲେ।
ଆସିକି ଘରେ ଜଳିଖିଆ କରିଦେଇକି ଟିକେ ଯାଇଥିଲୁ ତ, ଦଲିଆ। ଦଲିଆ ଉପମା, ତାକୁ ଖାଇଲୁ ଖାଇଦିଅ ଅହଁ। ପନିପରିବା ଟିକେ କଟାକଟି କରିକି ରୋଷେଇ ସରିଲାଣି ଯେ, ମା ଭିତରେ କରି ଦେଇକି ଥୋଇ ଦେବେ ଆଉ
ହଁ ମାଆ ପୁରା ଅଛନ୍ତି। ମାସ୍
ହଉ ଆଜ୍ଞା। ହଁ ଭାଇ ଠିକ ଅଛନ୍ତି, ହଁ ବହୁତ ସ୍ପିଡ଼ ଅଛନ୍ତି। ଫଟାଫଟ ରୋଷେଇ ବହୁତ ସ୍ଵାଦ ଲାଗେ କିନ୍ତୁ
ହୁଁ
ବହୁତ ଯେଉଁ ଗୋଟେ ଶାଗ ତରକାରୀ ଟିକେ କରି ଦେଲି କି, ଶାଗ ଭଜା ଟିକେ କରି ଦେଲେ ବହୁତ ସ୍ଵାଦ ଲାଗେ।
ହଁ ଜଣ ଜଣଙ୍କ ହାତରେ ଥାଏ, ଟେଷ୍ଟ ଥାଏ।
ଆଜ୍ଞା
ଆଉ ଜଣ ଜଣଙ୍କ ହାତରେ ଯେତେ ତେଲ ମସଲା ପକେଇଲେ ବି
ହୁଁ ହୁଁ
ସେ ଜମା ବାଗ ଲାଗିବନି।
ହୁଁ ହୁଁ
ଏମିତି ଅଛି ନା ଜଣେ ଜଣେ ଆଳୁ ଚୋଖା କରିଦେଲେ ବି ତାଙ୍କର ଟେଷ୍ଟ ଅଧିକ।
ହଁ ହଁ ହଁ ଭାବିଥିଲି ଯେ, ସେ ଟିକେ ଭାଇ ଖାଆନ୍ତି ତ, ଆଳୁ ଭର୍ତା ମାନେ ତାଙ୍କୁ ଡାଲି, ଆଳୁ ଭାର୍ତା ଦେଇ ଦେଲେ ସେ ଖାଇ ଦେବେ। ସେ ମାଆ ମନ ବୁଝେନି ସେଠୁ ସେ ଟିକେ ଟିକେ ଶାଗ ଆଉ ଟିକେ ଭାଜିଛନ୍ତି ଡାଲି। ଆଉ ଶାଗ ତରକାରୀ ଆଉ ହଉଛି ଏ ଯେଉ କଦଳୀ ଭଜା, ପୋଟଳ ଭଜା ସବୁ ଭଜା କରି ଦଉଁ।
ଏତେ ଆଇଟମ୍ ହେଇଛି ଆଉ
ଇଏ ଭଲ ରାନ୍ଧନ୍ତି ପୁରା। ଆଉ ଏଇ ଭଳି ଚାଲିଛି ଆଉ କଣ କରିବି, ବର୍ଷା ପକେଇଲାଣି ସେ ପଟେ ଏପଟେ ଛୁଆ ମାନେ ହଇରାଣ, ଭାଇଙ୍କି କହିଲି ଛୁଟି ସମୟରେ ଟିକେ କରି ପକେଇଥିଲେ ଭଲ ହେଇଥାନ୍ତା, ଆଉ ଛୁଟିରେ କରିକି ଏବେ ସ୍କୁଲ ଖୋଲିଲାଣି, ଛୁଆ ସାନ ଝିଅଟି ସ୍କୁଲ ଯାଉଛି। କଣ କରିବ। ମାଆ ମନ ତ ବୁଝେନି ନା ଯେତେ ଭଲରେ ଥିଲେ ବି।
କଣ କରିବା। ହୁଁ ହୁଁ ସବୁ ମାଆ ମାନେ ସେଇଆ। ଆଜି ଆମର ଅରୁଆ ଭାତ, ଡାଲି, ଶାଗ ଭଜା। ଆଉ ଗ୍ରୀନ୍ ମଟର ଆଳୁ ଟିକେ କଷି ଦେଇଛି। ଆମ୍ବ ଅଉ
ଆଚ୍ଛା
ଆ କଣ କରିବା, ହଁ ଛୁଆ ମାନେ ସ୍କୁଲ ଯାଇଛନ୍ତି, ଆସି ନା
ଆ ତାର କେତେ
ଆସିନାହାନ୍ତି ଆସି ଗୋଟେ ସାଢ଼େ ଗୋଟେ
ଆଚ୍ଛା।
ସାଡେ ଗୋଟେ ହେଇଗଲା ଏବେ ତ ଗୋଟେ ବାଜିଲା ଆହୁରି ଅଧଘଣ୍ଟା ଆଉ।
ହୁଁ ହୁଁ ଆଉ ସକାଳେ କଣ ଖାଏଥିଲେ ମା?
ସକାଳେ ଛୁଆମାନେ ନେଇଥିଲେ ରୁଟି ଆଉ ସେ ଯେଉଁ ତର କାରୀ ନେଇଥିଲେ ଗ୍ରୀନ୍ ମଟର ଆଳୁ।
ହୁଁ ଆଜ୍ଞ।
ଆଉ ମୁଁ ହଁ ମୁଁ ଆଉ ବାପା ଅଛନ୍ତି ଶ୍ୱଶୁର ଆ ସବୁ ଅଟା ଚକୁଳି କରି ଖାଇଥିଲୁ ଆଉ।
ଆଚ୍ଛା।
ଆଟା ଚକୁଳି କରି ଖାଇଥିଲୁ ଖାଇସାରିଲା ପରେ ଟିକେ ଏପଡ ସେପଡ଼ ହେଲି ରୋଷେଇ ସାରିଲି କପଡ଼ା ଲତା ଶୁଖା ଶୁଖି ସବୁ କଲି। ଆଉ ଏବେ ବାପା ବି ଖାଇ ବସିଛନ୍ତି ମୁଁ ଇଆଡ଼େ ଟିକେ ଟାଇମ୍ ବାହାର କରି ଗପୁଚି କାରଣ ମା ଭଉଣୀଙ୍କ ସାଙ୍ଗ ମା ଭଉଣୀ ଉଣୀ ଏମାନଙ୍କ ସହିତ ଟିକେ କଥା ହେଇ ହଉନି କାମ ଭିତରେ। କାମ ଭିତରେ ଏମାନଙ୍କ ସହିତ ଟିକେ କଥା ହେ ହେଉନି ଆଉ ଲେଡ଼ିଜ ଲୋକ ଆମେ ତ ସ୍ତ୍ରୀ ଲୋକମାନେ ସେଇଆ ଶାଶୁଘର ଜ ଜଞ୍ଜାଳ ରେ ପଶିଗଲେ ଆଉ ଜମା ଟାଇମ ମିଳିବନି। କଥା ହେବା ପାଇଁ ଆଉ କଣ କରିବା।
ଏ ବର୍ଷା -ହଉଛି- ଘଡିଘଡି ମାଇଲା ବର୍ଷା ହଉଛି। ହୁଁ ବହୁତ ଭଲ ଲାଗିଲା ପୁରା ପାଖରେ ଦେଖିକି ଆସିଲି ପୁରା ମୁଁ ଜମା ଦେଖିିନଥିଲି ତ। ହଁ ଯାହା ହଉ ଠାକୁରଙ୍କୁ ଟିକେ ଯାଇକି ଦେଖି ଦେଇ ସେ ଥିଲେ ଯେ କୁଆଡେ ଯାଇଛ କଣ ଫୋନ କାଇଁ କରୁନା କଣ ମାନେ ସେ ଭାଇଙ୍କ ଦେହ ଆଉ କିଛି ହେଲା କି ଏମିତି ଭାବି ଦଉଛନ୍ତି। ମୁଁ କହିଲି ନାହିଁ ଭାଇ ସୁସ୍ଥ ଅଛନ୍ତି କିଛି ନାହିଁ ମୁଁ ଟିକିଏ ଧବଳେଶ୍ୱର ଯାଇଥିଲି ତ। ସେଥିପାଇଁ ଫୋନ ଟିକେ ଉଠେଇ କୋଉ ଧବଳେଶ୍ୱର ଯାଇଥିଲ ମୁଁ କହିଲି ମେନ ଧବଳେଶ୍ଵର ଯାଇଥିଲି। ପ୍ରସିଦ୍ଧ ଧବଳେଶ୍ଵର ମହାନଦୀରେ। ସେ ଯାଇଥିଲି କହିଲେ ହଁ ମୁଁ କହିଲି ହଁ ବା କହିଲ କେତେ
ଥିବ ଆଉ ନାଇଁ।
ଫାଙ୍କା କଣ ବହୁତ ବି ସେଥି ବି ବହୁତ ଲୋକ ଥିଲେ ଚାରିଶ ପାଞ୍ଚ ଲୋକ ଯାଉଥିଲେ ଆଉଥିଲେ ଆଉଥିଲେ ଆଉଥିଲେ। ସବୁ ଆଜି ଦେବସ୍ନାନ ପୂର୍ଣ୍ଣିମା ନା ଦେବସ୍ନାନ ପୂର୍ଣ୍ଣିମା।
ଆଜି ବି ଗମେଣ୍ଟ ସ୍କୁଲ ସବୁ ଛୁଟି ଅଛି ନା।
ଆଚ୍ଛା।
ପ୍ରାୟ ଛୁଟି ଅଛି ସବୁ ଆଡେ ଯାଇଥିବେ ସବୁ ଆଉ। ଏମାନଙ୍କୁ ନେଇକି ଆଉ ଆମର ଛୁଟି ନାହିଁ ଏପଟେ।
ହୁଁ ହୁଁ। ଏ ତାଙ୍କ ପୁଅ ଆସିଥିଲେ କଣ ବର୍ଷା ପୁଅ। ଭାଇ ବି ଭିଜିକି ଆଇଲେ।
ହଁ ଭିଜିଗି ଆସିଲେ ନାଇଁ।
ଆମର -ସେ- ବଡ -ଝିଅ ଫୋନ କରିଥିଲା ଯେ ଆଜ୍ଞା। ଟିକେ ଭୁଲ ଲାଗେ।
ନାଇଁ ମୁଁ କହିଲି ଏମିତି ମଝିରେ ମଝିରେ ବେଳେ ବେଳେ ତୀର୍ଥସ୍ଥାନ ଯାଇକି ଆସ ଇବା କଥା ଆମେ ତ କେତେବେଳେ ଯାଇପାରୁନି ଏମିତି ଭଲ ଭଲ
ଆସେ ଆଉ ସମୟ ଏମିତି ହଏ ଗୋଟେ ଦିନ ପାଇଁ ଆସେ ତିବି ତାପରେ ସାଙ୍ଗେ ସାଙ୍ଗେ ପଳେଇ ଯାଉ।
ନାଇଁ ନାଇଁ ସିଏ ସବୁ କଣ କହିଲେ ଠାକୁରଙ୍କର ମହିମା ଯୋଗ ନଥିଲେ ଭୋଗ ହବନି।
ଡୋରି ନଥିଲେ ଯାଇ ହବନି ଆଉ ଇଚ୍ଛା ହେଲା କାଲି ଭାବୁଥିଲୁ କାଲି ବାହାରିବୁ ବୋଲି ଚାରିଟା ବେଳେ ଆଉ ସେଠୁ ମୁଁ କହିଲିି ନାଇଁ ସୋମବାର ଦିନ ଗଲେ ଭଲ। ଆଉ ସୋମବାର ଦିନ ଯିବା ଆଉ ସୋମବାର ଦିନ ଆଜିି ବା ଯାଇକି ଦର୍ଶନ କରିକି ଭୋଗରାଗ କରିକି କି ଆସିଲୁ ଆଉ ଭଲ ଲାଗିଲା ଯାହା ହୋଉ ମୁଁ କହିଲି ବହୁତ ମାନେ ଆସିକି କେତେ ଆସିକି ଆମକୁ ଚାଳିଶି ପରେ ମାନେ ଅଡ଼ଚାଳିଶ ମତେ ଧ ଳଇଲାଣି ମୁଁ ଜମା ଦେଖିିନଥିଲି। ଆଉ ଆମର ତ ସିଆଡ଼େ ଇଏ ଆମେ ଆଉ କୋଉଠି ଆସି ଯାଇପାରୁଛୁ।
ନା ମ କାମ ଭିତରେ ରହିଲେ ଆଉ ଟାଇମ୍ ଥୋଡ଼ି ମିଳୁଛି କି ଆମକୁ ଆ ଟାଇମ୍ ମିଳୁନି ଟି କେ ମାନେ କାମ ଭିତରେ ଜଞ୍ଜାଳ ଭିତରେ ରହିଲେ ମୁଁ ତ ଏବେ ଗାଁ କୁ ଯାଇଥାନ୍ତି ଟିକେ ମାଆ ଘରକୁ ରଜ ଭିତରେ ଏଇ ଶାଶୁ ଶ୍ୱଶୁର ସବୁ ଅ ଛନ୍ତି ତାଙ୍କୁ ଛାଡ଼ିକିରି ଧୌଡ଼ି ଯାଇ ହୋଉଛି ଆଉ ସେ ଗ ଆମେ ମୁଁ ଗଲେ ହେରି ରୋଷେଇ ବାସ କରି କି ଦବ କିଏ ଖାଇବ କେମିତି। ହଜବେଣ୍ଡ ଡିଉଟି ଯିବେ ଏମିତି ଭିତରେ ଆଉ ତାଙ୍କୁ ଛାଡ଼ି କି ଏଠି ଗଲୁନି। ଛୁଆ ମାନଙ୍କର ଟିକେ ମନ ଦୁଃଖ ହେଲା। ମୁଁ କହିଲି ରଜରେ ଟିକେ ଯାଇ ଥାଆନ୍ତି ତାପରେ ମୁଁ କହିଲି ଏବେ ପରୀକ୍ଷା ସରୁ ଆଉ ଗୋଟେ ପରୀକ୍ଷା ମାର୍ଚ୍ଚ ମାସରେ ଆଡ଼ ଯୋଉ ଇଏ ଆଡ଼କୁ ନହେଲେ ଦଶହରା ଛୁଟିରେ ଟିକେ ଯିବା ଆଉ ଏ ତହନି ଛୁଆମାନଙ୍କୁ ବୁଝେଇକି ରଖିଛି। ହେଲା ଆଉ ଛୁଆଙ୍କର ଯାହାବି ହେଲେ ଆମେ ସିନା ମନ ମାରିକି ରହି ଯିବା କେତେ ବି ଗୋଟେ ହୁଁ କୁଆଡ଼େ ବୁଲିବେ ତାପରେ କେ ତେ ବି ମୁହଁ ମାଡ଼ିକି ଗୋଟେ ଜା ଗାରେ ରହିବ ଆ ଟିକେ ଟିକେ ମନ ବା ବାହାରକୁ କୁଆଡ଼େ ଟିକେ ନ ଗଲେ ମା ମାଇଣ୍ଡ ଫ୍ରେଶ ହେଉନି ମାନେ ମୁଣ୍ଡ ଭିତରେ ଗୋଟେ କଥା ସେମିତି ବୁଲୁଥିବ ଘୁରୁଥିବ। କୁଆଡ଼େ ଗୋଟେ କଣ କରିବି କରିବି କରିବି ଏମିତି ଆଉରିଆ ଆଉ କଣ କୁହନ୍ତୁ ଆଉ ଏବେ କଣ ଖାଇବା ରୋଷେଇ?
ବେ ଖାଇବା ଡାଲି ହେଇଛି ଆଉ ସେଇ ପୋଟଳ ଖାଇବୁ ମତେ ଏବେ ଭୋକ ନାହିଁ। ମୁଁ ଟିକେ ଭାଇଙ୍କି ଦେଇଦେବି ଖାଇଆକୁ ମାଆ ଟିକେ କ ତାଙ୍କ କାମ ଟିକେ କରୁଛନ୍ତି ତ ମୁଁ କହିଲି ତମେ ତମେ କାମ କର ମୁଁ ଭୁ ଭାଇଙ୍କି ଖାଇବାକୁ
ହଁ ହଁ ହଁ ଠିକ ଅଛି ଛୁଆ ମାନେ ବି ଆସିଲେଣି ତାଙ୍କୁ ଟିକେ ଦେଖି ଦେବ ହଁ ତାଙ୍କୁ ଟିକେ ଦେଇଦବ ଆଉ। ଆହୁରି ହଁ ଆପଣ ପରେ ଖାଇବେ ଆଉ।
ହେଲେ ଆପଣ ପରେ ଖାଇବେ ଆଉ ସେମାନଙ୍କୁ ଦେଇକି। ଦି ଦି ମା ନହେଲେ ପରେ ଖାଇବେ ଆଉ।
ହଁ ପରେ ଖାଇବି ଆଉ।
ହଁ ହଁ ଭାଇଙ୍କ କଥା ବୁଝନ୍ତୁ ଏବେ ମେଡ଼ିସିନ୍ ଫେଡ଼ିସିନ ଚାଲିଛି? ନାଇଁ ଛୁଆ ଆସିନାହାନ୍ତି ତ ଖାଇବା, ପିଇବା ଆଁ ଉଁ
ଆଚ୍ଛା।
ଛୁଆ ଆସିନି ତ, ସେ ଛୁଆ ଆସିନାହାନ୍ତି। ସେଥିପାଇଁ କି ଆରମ୍ଭ ହେଇନି ଆଉ ଖାଇବା, ପିଇବା ଆଉ
ଆ
ଛୁଆ ସାଢ଼େ ଗୋଟାରେ ଆସିବେ।
ଆଜ୍ଞା ହୁଁ ହୁଁ।
ହଁ ଆସିଲା ପରେ ଯାଇ ଖାଇଲା ବେଳକୁ ଦୁଇଟା ବାଜିଯାଉଚି। ଏବେ ସ୍କୁଲ୍ ଟାଇମ୍ ଟାଇମ୍ ଟେବୁଲ୍ ଏପ୍ ଏପଟେ ସେପଟେ ହେଇଗଲା ନା ଦୁଇଟା ବାଜି ଯାଉଛି। ଆଉ କଣ କରିବା?
ଆଉ ଟିକିଏ ଥଣ୍ଡା ଲାଗିରେ ଭାରି ଭାରି ଗରମ ଆଇ ମାଆ ଲାଗୁଥିଲା ଯେ। ଟିକେ ଥଣ୍ଡା ଲାଗିବ ଯିଏ ଜୋରଦାର ପବନ ବର୍ଷା ହୁଁ ହୁଁ କାଲି ଉଁ ଯାଇଥିଲା ମଝିଆ ଯେ ପସଙ୍ଗ ଯାଇଥିଲା ଝିଅ। ସମସ୍ତେ ଗୁରୁମା, ମାନେ ପଚାରୁଚନ୍ତି ତୋ, ମମି କାହିଁ ଆସିନାହାନ୍ତି? ଆଉ କହିଲା ମୋ ମମି ଯାଇଛି ମୋ ବାପାଙ୍କୁ ନେଇକି ଡାକ୍ତରଖାନା। କଣ ହେଇଛି ତୋ ବାପ? କହିଲା ହାଇଡ୍ରୋସ ଅପରେସନ ହେଇଚି। ଆଉ ଆଉ ଝିଅକୁ ଆଉ ଆଉ ସେ କଅ ଯାଉନଥିଲା। କହିଲା କିଏ କିଏ ସବୁ ପଚାରିବେ ପଚାରିବେ। ଏମତି ହଉଥିଲା। ମୁଁ କହିଲି ନା ନା ଯାଆ ଯାଆ। ଦେକ ରୋଷେଇ ବାସ କରିବୁନୁ ସେଠି। ଖାଇ ପି ପଳେଇ ଆସିବୁ ଦିଇ ଭଉଣୀ ଆଉ।
ହୁଁ ହୁଁ ଆ ହା ହଁ ଭଲ ନା? ଯାଇକି ଟିକେ ବୁଲିଦେଇ ଆସିଲେ।
ହୁଁ। ଆଉ ବାଡ଼ି ବଗିଚାରେ ସବୁ ଲଗେଇଛନ୍ତି କଣ ମାଆ?
ନା ମତେ ଟିକେ ଲଗେଇବାକୁ ଭଲ ଲାଗେ। କିନ୍ତୁ ଏଠି ସେମତି କିଛି ଜାଗା ଫାଗା ନାହିଁ। ନାଇଁ ମୁଁ ସବୁ ବାଲ୍ଟି, ଫାଲ୍ଟିରେ ଫୁଲ ଗଛ ଏସବୁ।
ଆଚ୍ଛା ହଉ ମା ଟିକେ ରଖୁଚି। ଆଜ୍ଞା ଆଜ୍ଞା ହଁ ହଁ ଯାଉଚି ଯାଉଚି।